ହଁ ହଁ କହୁନ।
କଣ କରୁଚୁ?
ଏଇ ଖାଉଥୁଲି ଖାଇକି ଏଇନା ଉଠିଲି କୋହୁନୁ ତୁ?
କଣ ଖାଇଚୁ?
ମୁଁ ମ୍ୟାଗି।
ମୁଁ ବି ସେଇ ମ୍ୟାଗି ଏବେ କରୁଚି ଖାଇବି।
ଆଛା କଣ ପ୍ଲେନ୍?
ନାଇଁ ପିଆଜ ଟମାଟ ସବୁ ପକ୍ କେଇକି ମସଲା ମ୍ୟାଗି। ହ
ବନଉଛୁ ନା ବନେଇ ସାରିଲୁଣି?
ନାଇଁ ବନେଇବି।
ଓ ବନେଇନୁ। ଆଉ ଆଜି ପୁଣି କେତେବେଳେ ଉଠିଲୁ ଆଜି ତ କ୍ଲାସ ନ। ହିଁ।
ହ ଉଠଲି ସେଇ ଛଅଟା ଉଠିକି ପୁଣି ଶୋଇଲିି। ହ
ଆଚ୍ଛା ଆରେ ମୁଁ ଶୁଣିଥିଲି ତୁ ଗୋଟେ କୋଉଠିକି ଗୋଟେ ଯାଉଛୁ ତୁ କ୍ଲାସ ପାଇଁ?
ହା
ସେଠି କେମତି କଣ ପଢା ହଉଚି?
ହୁ
କେମିତି କଣ ପଢା ହଉଛି।
ହଁ ତାଙ୍କର ଫାଷ୍ଟ ତିନିଦିନ ଗୋଟେ ଫାଉଣ୍ଡେସନ କୋର୍ସ ରହୁଛି କୋଣ
ହଁ
ତାଙ୍କର ଫାଷ୍ଟ ଦିନ ଗୋଟେ ଫାଉଣ୍ଡେସନ କୋର୍ସ ରହୁଛି ତିନି ଦିନଫ୍ରି ଫାଉଣ୍ଡେସନ ତାପରେ କୋଡିଏ ଦିନହଉଚି ଫାଉଣ୍ଡେସନ ହେଲା ତା ତାଙ୍କର କେଇ ଦିନ ପରେ ତମେ ଯଦି ଜବ କୁ ମୂଳରୁ ଯାଇଁଲ ଜବକୁୁ ମୋବିଲ କରିବ ନହେଲେ ତମେ ଯଦି ସିଂ କରିବାକୁ ଚାହିଁଲେ ସ୍କିନଂ କରିବ। ମୁ ସେ ସ୍କିଲ୍ଲିଂ ଟା ଏବେ କରୁଛିବୁଝିଲୁ।
ସ୍କିଲିଙ୍ଗ ଟା ପୁଣି କେତେ ଦିନ?
ସ୍କୀଲିଂ ଟା ପଇଁତିରିଶ ଦିନ କହୁଛନ୍ତି ସେ ତିରିଶ ଦିନ ଖଣ୍ଡେ ବୋଧେ ହବ ଆଉ ହ
ଓହୋ ତାଲେ ସେଇ ତିରିଶ୍ ଦିନ ନା ଆଉ କହୁଥିଲି ସେଠି ତମକୁ କଣ ଶିଖଉଛନ୍ତି?
ଚା ଆଉ ସିଜୁଚି? ହୁଁ କଣ ହେଲା?
ସବୁ ଶିଖଉଛନ୍ତି?
ହୁଁ ସ୍କିଲିନଗ ଏକ୍ସଲ ରମାନେ ଏଡଭାନ୍ସ ଏକ୍ସେଲ ଶିଖଉଛନ୍ତି। ଆ୍ା
ନା ନା ଯୋଉ ତମର ପ୍ରି ଫାଉଣ୍ଡେସନ ଥିଲା
ପ୍ରି ଫାଉଣ୍ଡେସନ ରେ ସେମାନେ କାଉନଶେଲିଙ୍ଗଏଇକା କରିବେ। ସେମାନେ ଆଗ କାଉନ ସିଲିଙ୍ଗ ହେକା କରିବେ ତମର ମାନେ ସବୁ ସବୁ ନେବେ। ଡକୁମେଣ୍ଟ ସ କରିବ ତିନି ଚାର ସବୁ ନେବେ ତାପରେ ଏମିତି ଆ ଟିମସ ଥ୍ରୋରେ ମାନେ ସବୁ ଜଣେଇେ ତମର କଣ କାଟ ମାନେ କଣ ଅଛି କରିପାରିବ ସବୁ କହିବ ଆଉ
ଆଚ୍ଛା ତ ଆଚ୍ଛା ତାହେଲେ ତତେ ତ ଜଣ ଥିବେ ନା ତୁ କଣ କଣ ସବୁ ଶିଖିଛୁ।
ହଉ ସେ।
ମୁଁ କହିବି ତୁ କଣ କ ସବୁ ଶିଖିଛୁ।
ମୁଁ କଣ କଣ ଶିଖୀଛି। ହଁ ସେମିତି ଶିଖିଛି ଆଉ ଏମତି ମାନେଡେଜିନେସନ ଏଗଜାମ ଦେଇନଥିଲୁୁ। ଆଉ ତାପରେ ଏମତି ଆକଟିଭିଟି ଭ ବହୁତ ସାରା ହେଇଛି। ତମର ସ୍ନେକନେସ୍ ଏମ ସବୁ ସବୁ ଜାଣିବ ଆଉ। ହବିଜ ହେରିକା ତମର କଣ ସବୁ କହିବ। ଉ ସବୁ ଆଉ।
ଆଛା ତୋର କଣ ହବିସ ଅଛି।
ମୋର ଡ୍ରଇଂ ଆଉ-ଉ-ଉ-ଉ । ଆଉ-ଉ-ଉ-ଉ ଇଏ
ଆଚ୍ଛା। ଆଛା ତୋ ଭିତରେ ମାନେ-ଏ-ଏ-ଏ-ଏ କହିଲୁ ନା ସେଠି ତ ଆକ୍ଟି କି ଚୁଡ଼ି ସବୁ ଜିନିଷ ଶିଖା ହୁଏ ତ-ଅ-ଅ-ଅ ଅ-ଅ-ଅ ତୁ ଶିଖି କଣ ସବୁ ଶିଖିଛୁ ମାନେ ତୋ ନିଜ ଭିତରେ କଣ କଣ ସବୁ ଅଛି କଣ ନାଇଁ ତୁ ସେ ସବୁ ଜାଣିପାରିଲୁ।
ହଁ ସେମିତି।
ମୁଁ ସେଇଟା ପଚାଉଛି ଯେ ତୁ ଅକଚୁଲି ଜାଣିଲୁ କଣ ତୋ ଭିତରେ କଣ କଣ ଅଛି।
ମୋ ଷ୍ଟ୍ରେନ୍ତ୍ କଣ ମୋ ଉଇକ ନେସ କଣ ସେଟା ତ ମୁଁ କିଛି ଜାଣେନା। ସେଇଟା ବି ମୁଁ ଯାଣିନି। ଆ ମୋର ପାଖକୁ ଅପର୍ଚୁନିଟି ଅଛି। ପବ୍ଲିକ ସ୍ପିକିଙ୍ଗ
ଆଚ୍ଛା ଏଇଟା କାହିକି?
ମୁଁ କିଛି କହିପାରେନି ମାନେ ପବଲିକରେ। କାହିଁକି ମୁଁ ଜାଣିିନି କହିପାରିବିନି।
ସେଥିପାଇଁ ତାହେଲେ ତୁ ଏବେ କଣ କରୁଛୁ?
ଟ୍ରାଏ କରୁଛି।
ମାନେ କହିବା ପାଇଁ?
ହୁଁ। ଏବେ ଯେ ଆମର ଯୋଉ ଚିଲିଙ୍କରେ ଚିଲିକଟରେ ଆମର ବି ୟ ଯୋଉଁ କ୍ଲାସ ହେଉଛି ଏଇ ମାନେ କମିନି କେସନ ପାଇଁ ହିଁ ସେ କରଛନ୍ତି। ସେଇଥିରରୁ ଆମେ ଟିକେ ଶିଖୁଛୁ ଆଉ, ମୁ ଠିକ ସେ କହିପାରୁନି କିନ୍ତୁ-ଉ-ଉ-ଉ ଆଟେନ୍ କରୁଛି ଆଉ।
ତାହଲେ ଚେଷ୍ଟା ଚାଲିଛି । ଆଛା ଆଉ ପୁଣି-ଇ-ଇ-ଇ ସବୁ କଣ କଣ ସବୁ ଜାଣିଲୁନି ଯେ ତୁ ନିଜ ଭିତରେ ଆଉ କ ଚେଞ୍ଜ କରିବୁ କି ନାଇଁ କି କେମିତି କଣ ସବୁ-ଉ-ଉ-ଉ କରିବେ।
ଟିକେ-ଏ-ଏ-ଏ ଏପଟ ସେପଟ ଅଛି ସେଇଟା ଟିକେ ଚେଞ୍ଜ କରିକି ଆଉ କଣ ଆଉ କିଛି ନାହିଁ।
ଆଚ୍ଛା। ଆଉ ତତେ କଣ ଲାଗୁଛି କେମିତି କଲେ ତୁ-ଉ-ଉ-ଉ ତ ନିଜ ଭିତରେ ଯୋଉ ଭୟ ଟା ଅଛି କହିବା ପାଇଁ କେମିତି ସେଇଟା ତୁ ନି ଯେ କରିପାରିବୁ।
ସେଇଟା ଟ୍ରାଏ କଲେ ହବ ଆଉ ମ୍ୟାାମ ବି କହିଛନ୍ତି ମିରର ଆଗରେ କହିପାରୁନ ଯେମିତି ତମେ ଆ ଆମର ହଉ କି ମିରର ଆଗରେ କହିବ ସେଇଟା ବି କଲେ-ଏ-ଏ ମାନେ ମୋତେ ଲାଗୁଛି ଅଳ୍ପ ବହୁତ କିଛି ହଉଛି ବୋଲି।
ସେଇଟା ଚେଷ୍ଟା କରିଚୁ?
ହଁ ଥରେ ଏ କରିଛି କରିନି ଆଜି ଆଉ ଭାବୁଚି କରିବି ଆଉ।
ଅଂ ଆଚ୍ଛା ଯେତେବେଳେ ତୁ କହୁଛୁ ମିରର ଆଗରେ ଠିଆ ହେଇକି ତତେ ସେଇ ଟାଇମରେ କେମିତି ଫିଲ୍ ହଉଛି?
ନର୍ଭସ୍ ନର୍ଭସ୍ ଫେସ ଟା ପୁରା ନର୍ଭସ୍ ହିଁ ଦେଖା ହଉଛି ପୁରା।
ଆଚ୍ଛା। ଆଉ ତା ହେଲେ ତ ତା ହେଲେ ତୋତେ ଲାଗୁଛି ଯେ ମାନେ ନିଜ ଭିତରେ ସେତିକି କନ୍ଫିଡେନ୍ସ ଆସୁଛି ଯେ ମୁଁ ମାନେ ଠିଆ ହେଇକି ଯେତେବେଳେ ମୋ ସାମ୍ନାରେ ଦଶ ପନ୍ଦର ଜଣ ଥିବ୍ ବେ। ମୁଁ ସେଇ ଟାଇମରେ ପବ୍ଲିକ୍ ସ୍ପିକିଂ କରିପାରିବି।
ସେଇଟା ତ ହଉନି ଯୋଉ ଟ୍ରାୟ କରୁଛି କରିବା ପାଇଁ ବଟ୍ ସେଇଟା ନ କଲେ ମାନେ କୋଉଠିବି କରିପାରିବିନି।
ଆଚ୍ଛା, ଆଉ ଯୋଉ ଜବ୍ ରହୁ ଛି ଆମର କୋଉ କୋଉ ଜବ୍ ସବୁ ରହୁଛି?
ତାଙ୍କର ସବୁ ରହୁଛି ସେଲସ୍ ଉପରେ ମା କେଟିଙ୍ଗ୍ ଉପରେ ସେଲ୍ ଉପରେ ସବୁ ଉପରେ ରହୁଛି। ତମର ଯାଉଥିରେ ହଉଚି ତମେ ସେଇ ଉପରେ ରହିବ। ସେ ତୁମକୁ ଯଉଠି ତମର ଏ ଆସିଛି ସବୁ ମୁଁ କି ଜାଣିବି।
ଆଚ୍ଛା, ତୋର କୋଉଥିରେ ଇଣ୍ଟରେଷ୍ଟ?
ସେଇଟା ମୁଁ ଏପର୍ଯ୍ୟନ୍ତ ଜାଣିନି। ଭାବିନି ସେଲିମଟା ସରିଲା ପରେ ଭାବିବା ଆଉ।
ତଥାପି ତତେ କ'ଣ ଲାଗୁଛି ଯେ ତୁ କୋଉ କାମ କରିପାରିବୁ କି କ'ଣ?
ପଢିପାରିବି ତ ସେ କମ୍ପ୍ୟୁଟର ବେଶ୍ ହେଲେ ହିଁ କରିପାରିବି। ତାପରେ ସେଲସରେ ଇଚ୍ଛା ଅଛି କିନ୍ତୁ ଦେଖ୍ ଖିବା ଟ୍ରାୟ କରିବା କ'ଣ ହଉଛି।
ଛା ତତେ ଯଦି କୁହାଯାଏ ଯେ ଆମେ ତ ଆପଣଙ୍କୁ ଗୋଟେ ଜିନିଷ ଦଉଛୁ ଆଉ ସେ ତ ତମେ ଆମକୁ ସେଲ୍ କରିକି ଦେଖାଅ।
ଏ ଏକ୍ଟିଭିଟୀ ଟା ଆମର ମ୍ୟାମ୍ କରେଇ ଥିଲେ। ଆଉ ଥରେ ପୁଣି ସୋମବାର ଦିନ ହ ବ ମୁଁ ଏଇଟା କରିବ୍ କହିଲିନି ଆଉ ଯଉ ସୋମବାର ଦିନ କଲେ ଦେଖାଯାଉ କ'ଣ ହେଉଛି।
କ'ଣ ସେଲ୍ କରିବାକୁ ଦେଇଥିଲି?
ନୋଟ୍ ବୁକ୍।
ନୋଟ୍ ବୁକ୍ ସେଲ୍ କରିପାରିଲୁ?
ନାଁ କରିପାଲେନି ହସିକି ପଳେଇ ଆଇଲି।
ତ ଯଦି କହୁଛୁ ନା ସୋମବାର ଦିନ ଆଉଥରେ କରିବା ପାଇଁ କହିବେ। ତ ସେଇ ଟାଇମରେ ତୁ କେମିତି ସେଲ୍ କରିବୁ କ'ଣ କ'ଣ କହିବୁ?
ଇଏ ଗୋଟେ ସାଙ୍ଗ ସହିତ ମାନେ ଫୋନରେ ଆଗ ନର୍ମାଲି ମାନେ ଯେମତି କଥା ହୁଅନ୍ତି ମାନେ ଯେମତି ନିଜେ ଯେ ସେ ମ୍ୟାମ୍ କହିଛନ୍ତି ହିନ୍ଦୀ ଓର ଇଂଲିଶ୍ ରେ ଇଂଲିଶ୍ ରେ ଛଡା ଆଉ ହିନ୍ଦୀରେ ଟ୍ରାୟ କରିବା। ତ ମୁଁ ସେ ସାଙ୍ଗର ମୋର ମାନେ ଫୋନରେ ଯେମିତି ମାନେ କନ୍ଭରସେସନ୍ ଟା କରିବୁ ମାନେ ଯେମତି ଦିଅ ମାନେ ଯେମତି ମାନେ କଷ୍ଟମର ସହିତ ଡିଲ୍ କରନ୍ତି ସେମତି ମୁଁ କ କନ୍ଭରସିଏନ୍ କରିବି। ତାପରେ ମୁଁ ନଲେଜ୍ ହେଇଯିବ କେମତି କ'ଣ କହିବି ତାପରେ ଯାଇକି ସେଠି କହିପାରିବି।
ଆଚ୍ଛା, ଫାର୍ଷ୍ଟ ତାହେଲେ ଟ୍ରାୟ କରିବ?
ହୁଁ, ଦି ଦିନର ଟାଇମ୍ ଅଛି ଟ୍ରାୟ କରିବା ଆଉ।
ଆପଣ ଯେତେବେଳେ ମାନେ ତମେ ଯେତେବେଳେ ଯାଇଛ ଅ ଯେ ଗୋଟେ ଜିନିଷ କିଣିବା ପାଇଁ ତମ ଦୋକାନ ଠେ କି ଯାଇଛ ଯାଇ କି ବର୍ତ୍ତମାନ ଇସ୍ୟୁ? ସେଇ ଟାଇମ୍ ରେ ତମେ ତ ଦେଖିଥିବ ଯେ କେମିତି ସେଲ୍ସ କରନ୍ତି। ତ ସେଇ ଟାଇମ୍ ରେ ତମେ ନିଜେ କ'ଣ କ'ଣ ସବୁ ପଶ୍ଚିମବଙ୍ଗ ପଚାର।
ସେମତି ପଚାରୁୁ ମାନେ ପ୍ରଡକ୍ଟ ଟା ଯୋଉ ୱାରେଣ୍ଟି କଣାଇ କଣ ମାନେ କ କୋଉ କୋଉ କମ୍ପାନୀରେ ଆପଣଙ୍କର ଅଛି। କଉଟା କି? ସେ ଦାମ୍ କୋଉଟା ଭଲ ପଡିବ କାହାର କ୍ଵାଲିଟି ଭଲ? ସେଓ କ'ଣ?
ହଁ ଧର ଏକ୍ଜାମ୍ପଲ୍ ଆପଣ ଗୋଟେ ଫ୍ରୀଜ୍ ଟେ କିଣିବା ପାଇଁ ଯାଇ ହ
ହୁଁ
ହଁ, ତ ଆପଣ ଫ୍ରିଜ କିଣିବା ପାଇଁ ଯାଇଛନ୍ତି?
ସେ
କଣ କଣ ସବୁ ଫ୍ରିଜ ର ଦେଖିବେ ଯେ ଆପଣଙ୍କୁ ଲାଗିବ ଯେ- ମୁଁ ଏଇ ଫ୍ରିଜ ଟା ନେବି। ତାଙ୍କ ପାଖେ ତ ବହୁତ ସାରା ଅପସନ ଥିବ
ସେଇ ଉପରେ ମୋର ନଲେଜ ନାହିଁ। ତଥା ବିି ଦେଖିବାକୁ ଗଲେ ତାର ପ୍ରାଇଜ ବି ଦେଖିବାକୁ ପଡିବ, ତାର ମାନେ କେତେ ଷ୍ଟାର୍ ସେଇଟା ଆ କେତେ ଟଙ୍କା କି କଣ? ଡବଲ ଡୋର୍ କି ସିଙ୍ଗଲ ଡୋର କି କଣ?
ଆଛା, ତାହଲେ ଆଉ କାହା ମାନେ, କେଉଁ କାହା ଉପରେ ଆପଣ ନଲେଜ ଅଛି କହୁନାହାନ୍ତି, ମୁଁ ତାକୁ ଆପଣ ମୋତେ ତାର ଏକ୍ଜାମ୍ପଲ ଦେଇକି ବୁଝେଇ ପାରି ଯେ ମୁଁ ସେ ଦୋକାନ କୁ ଗଲେ, ସେମାନେ ମତେ ଏମିତି ବୁଝାନ୍ତି ବୋଲି କାହା ଉପ ନଲେଜ ଅଛି?
ହ ତାପରେ ଅଛି, ସେମିତି ତମ କୋଉ ଦୋକାନରେ ଯାଇ ଆସ ଡିଲ୍ କରିବି, ମୁ ଜାଣିବି କେମିତି
କେବେ କିଛି କିଣିବା ପାଇଁ ଯାଇନାହାନ୍ତି?
ନା
ମାନେ ଘରର କିଛି ବି
ନା
ଆଛା, ଆଛା ଆମେ ପରେ କଥା ହବା ମୋ ଟିକେ ଫୋନ ଆସଛି।
ହଉ ଭ ହୁଁ ବାଏ।